ହାଲୋ ହାଲୋ
ହାଲୋ ହଁ ସାଙ୍ଗ କଉନୁ। ଏ ବସିଚି ଘରେ ଆଉ।
ଘରେ ବସିଚୁ।
ହୁଁ।
ଆଉ ସନ୍ଧ୍ୟାବେଳ ଠାରୁ ଘରେ ବସିଚୁ ଯାଉନୁ ଟିକେ ବୁଲି ଆସିବୁ ନା ବାହାରୁ ଆଉ।
ମୁଁ ଯାଇଥିଲି ଏବେ ମାର୍କେଟେ ଆଡେ ଆଉ।
ହୁଁ ଆଚ୍ଛା ଆଚ୍ଛା ନାଇଁ ମୁଁ କହିଲି ବହୁତ ଦିନ ହବ କଲ୍ କରିନଥିଲି ଟିକେ ସାଙ୍ଗ କଥା ମନେ ପଡିଗଲା ମୁଁ କଇଲି କଲେଜ୍ ଟାଇମ୍ ରେ ବହୁତ ସାଙ୍ଗ ହଉଥିଲେ ବୁଲୁଥିଲେ ଆଉ ଏଇନା କଣ କରୁଚି ମୁଁ ଟିକେ ଫୋନ୍ କରିଦିଏ ଆଉ।
ନାଇଁ ଜଳିଖିଆ ଟିକେ ଖାଇକି ଆଇଲିି ଆଉ ବରା ଟିକେ ସିଙ୍ଗଡ଼ା ଟିକେ ଏୟା ଆାଉ।
ବରା ସିଙ୍ଗଡ଼ା କାଇଁ। ହଁ ମୁଁ ଘରେ ଆଉ ଏଇନା ଆଜି ଆମ ଗାଁରେ ଅଷ୍ଟ ପହରି ଚାଲିଥିଲା ବୁଝିଲେ ନା? ହାଲୋ ଅଷ୍ଟ ପହରି ଚାଲିଥିଲା ଆଉ। ନାଇଁ ନାଇଁ ଆଜି ନଗର ସରିଲା କାଲିଠୁ କାଲି ନାମ ଯଜ୍ଞ ଥିଲା। ଆଉ ଏଇଁ ଠାକୁରଙ୍କୁ ଟିକେ ଭକ୍ତି ଗାଁ ରେ ଟିକେ ଗାଁରେ କିଛି ଲୋକ ପଇସା ଗୋଟେଇ ଠାକୁରଙ୍କ ପାଇଁ ଇଏ କରିଥିଲେ ଆଉ। ଆଉ।
ସେ ଅଷ୍ଟପହରି ନାଗି ଛୁଟି ନେଇକି ଆସିଚୁ ଘରକୁ ନା କଣ?
ହଁ ନାଇଁ ନାଇଁ ମୁଁ ଏନା କିଛି କରିନି ମୁଁ ଅବିକା ଘରେ ଅଛି ବାସ୍ ମୁଁ ଏଇନା କିଛି କରିନି। ନାମ ଯଜ୍ଞ ସଇଲା ଏଇ ନଗର କୀର୍ତ୍ତନ ଚାଲିଥିଲା ଆଉ। ଆଉ ବୋଉ ଆଜି ଏଯେଇ ସରିଲା ଆଉ ଖାଇ ଭୋଜି ଥିଲା ଭୋଜି ଖାଇକି ଘରକୁ ଆସିଚି ଆଉ। ଘରେ ବସିଛି ଆଉ ସାଙ୍ଗ କଥା ମନେ ପଡିଗଲା। ହଁ ଭାତ, ଡାଲି ଭାତ ଟିକେ ଡାଲି ଟିକେ ଖଟା, ଘାଣ୍ଟିଆ, ମିକ୍ସଚର ଆଉ ପନିର ଟିକେ ପାସ୍ ଟିକେ ଏତିକି ଆଉ। ଇଏ କଥା ଯାହା ହେଲେ ଚଳେଇଦବା କଥା ଆଉ। ହଉ ସାଙ୍ଗ ଶୁଣୁ ଆଉ ମୁଁ କହିଥିଲି ଆଉ ଚାଲୁନୁ କୁଆଡେ ଟିକେ ବୁଲିବାକୁ ଯାଆନ୍ତେ ଆଉ ବହୁତ ଦିନ ହେବ ଯାଇନେ ସାଙ୍ଗ ହେଇକି।
କୁଆଡେ ଯିବା ରଜ ଆସୁଛି ମୁଁ ଭାବୁଛି ଓଳାଶୁଣି ଯିବା ଟିକେ ବୁଲି ଆସିବା। ନା ଯାଜ ଯାଜପୁର ଯିବା।
ନାଇଁ ନାଇଁ ବଢିଆ ହେଇଟା ଓଳାଶୁଣି
ଓଳା ଓଳାଶୁଣି ସେଠି ଆମର ରହିଲା ଉଦୟଗିରି, ଲଲତିଗିରି ଦୁଇ ତିନିଟା ଜାଗା ଆରାମସେ ବୁଲିବା ଖାଇ ଖାଇପିଇ ଚାରିଟା ବେଳକୁ ଆସିବା ଆଉ।
ଆଚ୍ଛା ଠିକ୍ ଅଛି।
ହୁଁ ଚାରିଟା ବେଳକୁ ଘରକୁ ଆସି ଫୁଣି ଘରୁ ବାହାରିକି ଆମେ ପଳେଇବା କୁସୁମା ହ୍ୟାଲୋ
କୁଆଡେ
କୁସୁମା ପଳେଇବା ଯାଜପୁର ଟାଉନ୍।
ଓହୋ ଯାଜପୁରରେ ଯୋଉ ଯାଜପୁର ଟାଉନରେ ଯୋଉ ନୂଆ କୁସୁମା ହେଇଛି ତ ହଁ ମୁଁ ବି ଶୁଣିଥିଲି କାଳେ ସେଇଟା ଭଲ ସେ ଯୋଉ ଆଲୁଅ ଲାଗିଛି, ଆଉ ପୋଖରୀଟେ ବଡ ପୋଖରୀଟେ ଅଛି ସେଠି ବୋଟ ବି ଅ ଛି ଲୋକମାନେ ସେଥିରେ ବସା ବସି କରୁଛନ୍ତି। ହଁ ଆଉ ଯିବା ଆଉ ଭଲ ଜାଗାଟା ବି ଆଉ
ହଁ ସେଠି ଆମର ଗୋଟାକି ମନ୍ଦିର ଅଛି ବା ସେଇଠି ବିରଜା ବିରଜା ମନ୍ଦିର ହଁ। ସେ ହଁ ସେଠି ସେଠିକି ସେଠିକି ହଁ ସେଠିକି ବି ଯିବା ଘରୁକୁ ଫେରୁ ଫେରୁ ଦ ଘରୁ ଘରୁ ଫେରୁ ଫେରୁ ଦଶଟା ଏଗାରଟା ହେଇଯିବ
ହୁଁ।
ହଁ।
ନାଇଁ ହଁ ସେଇ ଯାଜପୁର ମନ୍ଦିର ଯୋଉ ବିରଜା ମାଙ୍କର ସେଇଟା ରାଜା ଯଯାତି କେଶରୀ କରିଥିଲେ ନା କଣ? ମୁଁ ପଢିଥିଲି ମୋର ଯେତିକି ମନେ ପଡୁଛି ସେଟା ଭଲ ମନ୍ଦିର ସେ ଭଲ ମନ୍ଦିର ବି ହଉ ତୁ ସାଙ୍ଗ ମୁଁ କହୁଥିଲି ଆଉ ଗୋଡ଼ା ସେଇଆ ତ କରିବା ଆଉ ଗୋଟେ ଭୋଜି ମୋଜି କଲେ ହୁଅନ୍ତାନି ଆମ ସାଙ୍ଗ ପିଲା ଯେତେ ଥିଲେ କଲେଜ ଟାଇମ୍ ରେ
ହଁ ସାଙ୍ଗସାଥି ତ ସବୁ ବାହାରେ ଅଛନ୍ତି ତାଙ୍କୁ ଡକେଇବାକୁ ପଡ଼ିବ ଫୋନ୍ ଫୋନ୍ କରିକି
ହଁ ଟିକେ ଯୋଗାଯୋଗ କଲେ ହୁଅନ୍ତାନି?
ହୁଁ ଯୋ ଯୋଗାଯୋଗ କଲେ ହେବ ଆମ ବ୍ୟାଚ୍ ରେ ଆମର କେତେଜଣ ଆମର?
ଆମେ ବା ଚାଳିଶ ଜଣ ନା ପଇଁଚାଳିଶ ଜଣ ଥିଲେ।
ଚାଳିଶି ଜଣଙ୍କୁ ଏକାଠି କରିବା କଣ ଛୋଟିଆ କଥା ତମେ ଭାବୁଛ।
ହଁ ସିଏଟା ସେଟା ବି ଠିକ୍ କଥା।
ହଁ ଚାଳିଶ ଜଣଙ୍କୁ ଏକଜୁଟ କରିବା ଛୋଟିଆ କଥା ନୁହଁ।
ଯିଏ ଜେଜା ଜେଜା ଜୀବନରେ ବ୍ୟସ୍ତରେ ରହୁଛନ୍ତି ଜୀବନ ଆଉ ସାଂସାରିକ ଜାଞ୍ଜାଳିକ ଜୀବନରେ
ହଁ ସମସ୍ତଙ୍କୁ ଫୋର୍ସ ଖୁସୂ ସମସ୍ତଙ୍କୁ ଫୋର୍ସ କରିବା ଅ ଉନ୍ ଯେତେ ବ୍ୟସ୍ତ ଭିତରେ ବି ସାଙ୍ଗ ପାଇଁ ଟାଇମ୍ ବାହାର କରିବା ନିହାତି ଅତି ଆବଶ୍ୟକ ଯାହାହଉ ଭଲ ହଉ ମନ୍ଦ ହଉ ଗୋଟେ ବନ୍ଧୁ ମିଳନ କରିବାକୁ ପଡ଼ିବ ନକଲେ ହେବନି ପାଞ୍ଚ ସାତ ବର୍ଷ ହେଲା ହେଇନି
ହଁ ଠିକ୍ କହିଲୁ ସାଙ୍ଗ।
ଦେଖିବା କଣ୍ଟାକ୍ଟ କରିବା ସମସ୍ତଙ୍କ ସହିତ କଣ ହୋଉଚି କଣ ନାଇଁ ଆଉ।
ହାଲୋ।
ହଁ ହାଲୋ।
ଉଁ।
ମୁଁ କହିଲି କଣ୍ଟାକ୍ଟ କଣ୍ଟ୍ରାକ୍ଟ କରିବା ସମସ୍ତଙ୍କ ସହିତ କଣ ହୋଉଚି କଣ ନାହିଁ ଆଉ।
ହଁ ହଁ ଆଉ ତମ ଗାଁରେ ମୋର ଗୋଟେ ସାଙ୍ଗ ଥିଲା। ବୁଝିଲୁ ନା? ସିଏ ତୋର ବି ସାଙ୍ଗ। ହଁ। ଆଉ ତା ଦେହ ପା ଏମିତି କେମିତି ଭଲ ନା ଅବିକା?
ହଁ ତା ଦେହ ଭଲ ଅଛି। ସିଏ ବାହାରେ ଅଛି ଏଇନା ତାମିଲନାଡୁରେ ଅଛି ସିଏ।
ଆହା।
ହୁଁ ବଡ ଫାର୍ମାସିଟିକାଲ କମ୍ପାନୀରେ ଚାକିରି କରିଚି ସିଏ।
ଉଁ ହୁଁ। ଫାର୍ମାସିଟିକାଲ କହିଲେ ଯୋଉ ରାସାୟନିକ ବୈଜ୍ଞାନିକ ଯୋଉ ଔଷଧ ଦୋକାନ ତ? ଓଷୋଦ
ଆୟୁର୍ବେଦିକ ଆୟୁର୍ବେଦିକ କମ୍ପାନୀ।
ନାଇଁ ସାଙ୍ଗ ତମରି ଗାଁରେ ଗୋଟେ ପିଲାଟାର ଆଜି ତା ଅଜା ଏକ୍ସପାଏଡ କରି ଯାଇଥିଲେ ନା କଣ ତାଙ୍କର ଆଜି ଏକାଦଶ କ୍ରିୟା। ଆଉ ମତେ କହିଥିଲା। ଆଉ ମୁଁ ତ ଯାଇନି ଲେଟ୍ ହେଇଗଲାଣି। ଆଉ ତୁ ତତେ କହିଥିଲା କି ସିଏ?
ହଁ ସେ ମତେ କହିଥିଲା ଆମେ ଯିବା ବାହାରିକି ଆଉ। ଯେତେ ଶୀଘ୍ର ଯିବା ଟିକିଏ ଯାଇ ପହଞ୍ଚିବା ସେଠି। ଆଉ
ହଉ ମୁଁ ଯାଉଚି ଏପଟୁ ନହେଲେ ଆଉ ତୁ ଯଦି କହିଲୁଣି ଏତେ ଯାହା ହେଲେ ସାଙ୍ଗ କଥା ପରା।
ହୁଁ ତୁ ଗୋଟେ କାମ କର ତୁ ବାହାରିକି ଆସେ। ବୁଝିଲୁ? ଉଁ ବି। ଯେତେ ଶୀଘ୍ର ଯିବା ଯାଇକି ପ୍ରସାଦ ସେବନ କରିକି
ହୁଁ।
ଶୀଘ୍ର ପଳେଇ ଆସିବା। ବେଶୀ ଲେଟ୍ କରବାନି ନା।
ହଁ ଖରା ଦିନ ଏଅସୁବିଧା ବି କିଛି ନାହିଁ। କାରଣ ତଥାପି କହିହୋଉନି କେତେବେଳେ ମେଘ ହେଇପାରେ ବର୍ଷା ହେଇପାରେ। ଆଉ ଘଡଘଡି ବିଜୁଳି ବି ମାରିପାରେ। ଆଉ ତେଣୁ ଆମ ସୁବିଧା ଅନୁସାରେ ଆମେ ଯାଇକି ଯେତେ ଜ
ନାଇଁ ନାଇଁ ନାଇଁ ଛୋଟ ଗାଁ ଛୋଟ ଛୋଟ ଗାଁ ବହୁତ୍ ଶୀଘ୍ର ଫାଙ୍କା ହେଇଯିବ ସେଠି ମୁଁ ଜାଣିଚି ଭଲସେ ଅଳପ ଲୋକ ଲୋକପାଇଁ ହେଇଚି ଖାଇବାକୁ। ଆଉ ଭୋ ଭୋଜି ଅଳ୍ପ ଲୋକ ପାଇଁ ହେଇଚି। ଆମେ ଯେତେ ଶୀଘ୍ର ଯାଇ ଖାଇଦେଇ ପଳେଇ ଆସିବା କିଛି ଅସୁବିଧା ନାହିଁ ହେଲା।
ଆଚ୍ଛା ହଉ।
ଅଳ୍ପ ଲୋକ ପାଇଁ ହେଇଚି। ସାତଶହ ଆଠଶହ ଲୋକ ପାଇଁ ହେଇଚି।
ଆଛା ନାଇଁ ସାଙ୍ଗ ଯୋଉ ଆଉ କହନା ଭାରି ଏଇନା ଅସୁବିଧା।
ତାଙ୍କର ଭାତ ଡାଲି ଆଉ ଖଟା ଟିକିଏ ହେଇଚି ମିକ୍ଚର୍ ଟିକିଏ ହେଇଚି। ଆଉଆ ଆମର ପୋଟଳ କୁର୍ମା ହେଇଚି ପନିର୍ ହେଇଚି।
ଉଁ ହୁଁ
ଫିଙ୍ଗର୍ ଚିପ୍ସ ହେଇଚି ଏଇଆ ଆଉ। ଏ ନର୍ମାଲି ଆଇଟମ୍ ଯାହା ସବୁ ହୁଏ ସେଇଆ ଆଉ।
ମୋର ଦହି। ମୋର ଦହିବରାଟା ଟିକିଏ ମୋର ଭାରି ପସନ୍ଦ।
ହଁ ଦହିବରା ବି ଦହିବରା ଦହିବରା ବି ହେଇଚି।
ହଁ ଆଚ୍ଛା ଆଚ୍ଛା କିଛି ଅସୁବିଧା ନାହିଁ ତାହେଲେ ଭଲ କଥା ଆଉ ନାଇଁ ଭାଇ କହନା କହନା ତୁ ଏଇନା ମାନେ ବ୍ୟକ୍ତିଗତ ଜୀବନରେ ଭାରି ସମସ୍ୟାର ସମ୍ମୁଖୀନ ହବାକୁ ପଡୁଚି ଏଇନା ଆମର ଗୋଟେ ବନ୍ଧୁ ବାନ୍ଧବ ଘର ଲୋକ ବୁଝିଲୁ ନା ଯାଇଥିଲା ବିଲକୁ ଅବିକା ହେଇନା ଚାଷ ବାସ ଟାଇମ୍ ପନିପରିବା ଗଛ ଲାଗୁଛି ଆଉ ତାକୁ ଗୋଟେ ସାପଟେ କାମୁଡିଦେଲା ସାପଟେ କାମୁଡ଼ିଦେଲା ସେ ବିଲରେ ଥିଲା ଏଇ ତମ୍ପ ସାପ କାମୁଡିଦେଲା ତମ୍ପ ସାପ ଦେଖୁନ ହଳଦିଆ ସାପ ଫଣା ଟେକି ଥିବ ବଡ ଫଣା ଅଢେଇ ଖେ
ନାଇଁ ଭାଇ ମୁଁ କଣ ତୋତେ କହିବି ମୁଁ ସାପ ଫାପ ବିଷୟରେ କିଛି ଜାଣିନି ଭାଇ ଆଉ ସାପ ଚିହ୍ନିବାରେ ମୁଁ ବହୁତ୍ ମାନେ କଷ୍ଟକର ମୁଁ ସାପ ଚିହ୍ନିିପାରେ ନା।
ଓ ହୋ।
ଧଣ୍ଡ ସାପକୁ ମୁଁ ଭାବେ ନାଗସାପ।
ଆଚ୍ଛା ନାଇଁ ସେ କାମୁଡି ଦେଲା ଆଉ ତାଙ୍କ ଦେହ ଟା ଟିକେ ନା
କି ସାପ କାମୁଡି ଦେଲା କି ସାପ କି ସାପ କି ସାପ ଆଉଥରେ କହନି?
ହଁ କଟକ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ ରେ ଆଡମିସନ୍ କରିଚି। କହିଛନ୍ତି ଆଉ ମୁଁ ଯାଇଥିଲି ଦୁଇ ଦିନ ମଧ୍ୟ ରହିକି ବି ଆସିଲି ସେ ସବୁ
ହାଲୋ ଆଚ୍ଛା ହଁ ସେଇଟା ଭଲ କାର୍ଡ ସେଟା ଅଛି କରିଛନ୍ତି ନା ସେଟା?
ହଁ ନାଇଁ ମୁଁ ଜାଣିନି ମୁଁ ଥିଲି ତାଙ୍କ ପାଖରେ ଦୁଇ ଦିନ ହବ। ଆଉ ସେଠିକା ଆଉ ମେଡିକାଲ୍ ବି ଭଲ ଡକ୍ଟର୍ ଭଲ ଷ୍ଟାଫ୍ ବି ମଧ୍ୟ ଭଲ।
ନା ସେ କାର୍ଡ ଦ୍ଵାରା ସେ ବହୁତ୍ ସହଯୋଗ ପାଇଥାନ୍ତେ ନା ସେ କାର୍ଡ ଟା ସେଇଟା ଗୋଟା ଅବଦାନ ଆମେ କାହିଁକି ତାକୁ ହାତ ଛଡା କରିବା।
ହୁଁ-ହୁଁ ମୁଁ ବି ଶୁଣିଚି ସେ କାର୍ଡ ଦ୍ଵାରା ବହୁତ୍ ଲୋକ
ହାତ ଛଡ଼ା କରିବାନି।
ସେ ଯଦି କରେଇନାହାନ୍ତି ତାଙ୍କୁ ଟିକେ ତମେ କଥାବାର୍ତ୍ତା କରେଇ ଟିକେ କରେଇ ଦିଅ ସେ କାର୍ଡ ଟା। କିଛି ନହେଲେ ତାଙ୍କର କିଛି ପଇସା ରହିଯିବ ସେ କାର୍ଡ ଦ୍ଵାରା।
ହଁ-ହଁ ଠିକ୍ କଥା ନାଇଁ ମୁଁ ତାଙ୍କୁ ଏ ବିଷୟରେ ଆପଣ ତାଙ୍କୁ ଜଣେଇବି।
ସହାୟ କରୁଛନ୍ତି ଆପଣ ଜାଣିଛନ୍ତି ନା?
ନାଇଁ ମୁଁ ସେ ବିଷୟରେ ଟିକେ ଭଲସେ ଜାଣିନି ମୁଁ ସେ ବିଷୟରେ ଟିକେ ଭଲସେ ଜାଣିନି ମୋ ବା ବାପାଙ୍କୁ ପଚାରିଲେ ହବ ମୁଁ ତାଙ୍କୁ ବି ଏଇ କଥା ବିଷୟରେ ଅବଗତ କରିବି। ଯାହା ହଉ ସାଙ୍ଗ ଧନ୍ୟବାଦ୍ ଏଇ ବିଷୟରେ କହିଥିବାରୁ ସୂଚନା ଦେଇଥିବାରୁ ମତେ। ଗୋଟେ ବଡ ସାହାଯ୍ୟ କରିଥିଲୁ ତାଙ୍କର ଅଜାଣତରେ କାରଣ ଲୋକମାନେ ଆଜି ଆଜି କାଲି ଯେତିକି ଅବଗତ ହଉନାହାନ୍ତି ତାଙ୍କ ଅ ସମସ୍ୟା ବିଷୟରେ ସରକାରଙ୍କ ଯୋଜନା ବିଷୟରେ ଲୋକମାନେ ଜାଣିଲେ ସଚେତନ ହେଲେ ତାଙ୍କର ସମସ୍ୟାର ବହୁତ୍ ସମସ୍ୟାର ସମାଧାନ ବହୁତ୍ ଶୀଘ୍ର ମଧ୍ୟ ହେଇପାରିବ। ଆମେ ସରକାର-ସରକାର ଯେତିକି ସ୍କିମ୍ ସବୁ ଆସିଚି ତାଙ୍କର ଉପଯୁକ୍ତ ବ୍ୟବହାର ମଧ୍ୟ କରିବା କଥା ଏହାଟା ଏଇଟା ଗୋଟେ ଗୋଟେ ସାଧାରିକ ନାଗରିକର ଗୋଟେ ଭଲ ପରିଚୟ ଦେଶ ପାଇଁ।
ହଁ ଗ୍ରାମ ବାସିନ୍ଦା ଗ୍ରାମ ବାସିନ୍ଦା ଗ୍ରାମ ବାସିନ୍ଦା ଜାଣି ପାରୁନାହାନ୍ତି ଆମେ ଯୁବ ନାଗରିକ
ହୁଁ ଆମେ ପାଠ ଆମେ ଟିକେ ପା ହଁ ଅବଗତ କରିଆ ଆମ କର୍ତ୍ତବ୍ୟ।
ଆମେ ଅବଗତ କରିଆ ଆମ କର୍ତ୍ତବ୍ୟ ହଁ ଆମେ ତାଙ୍କୁ ଅବଗତ ସ୍ମାର୍ଟଫୋନ୍ ୟୁଜ୍ରୁଛନ୍ତି ତାଙ୍କ ମଧ୍ୟରେ ଖବର କେମିତି ପହଞ୍ଚିବ ଆଉ ତାଙ୍କୁ ଅବଗତ କରାଇବ ନା ଆଉ।
ହଁ। ଯାହା ହଉ ଏଇ ପ୍ରକାର ଆ ତମ ଅଭିଳାଷ ଆଶାକୁ ମୁଁ ସମ୍ମାନ କରୁଛି। ଆ ଖବର ଭଲ ଆଉ ସବୁ ଠିକ ଚାଲିଛି ସୁଖେ ଦୁଖେ ଆଉ ଖେଳିବାକୁ ଆଜି ତ ପଳେଇଲା ନଗରରେ କାଲି ଖେଳିବାକୁ ଯିବି ଗୋଟେ ଟୁର୍ଣ୍ଣାମେଣ୍ଟ ଅଛି ଗାଁ ରେ। ଆୟୋଜନ ହେଇଛି ଖେଳିବାକୁ ଆଉ ଆଚ୍ଛା ଠିକ ଅଛି ହଁ।
ତୁମକୁ କୁଆଡ଼େ ପଇଁଚାଳିଶ ଟଙ୍କା ଦେଇ କିଣିଛନ୍ତି ଟୁର୍ଣ୍ଣାମେଣ୍ଟରେ?
ହଁ ହଁ ହଁ ଟୁର୍ଣ୍ଣାମେଣ୍ଟରେ କିଣିିଛନ୍ତି ବା ଆଉ
ତମ ଦମ୍ କଣ ଏତେ ତମ ଦମ୍ ଏତେ କମ?
ସେ ଗୋଟେ ମାନେ ଗୋଟେ ମାନେ ମନ ଗଡା ପଇସାରେ କିଣା ହେଛି ଏମିତି ଶତ ଶତିକାା ପଇସା ନୁହେଁ। ବାସ୍ ଗୋଟେ ଗୋଟେ ଇଏ ପ୍ରକାର ଖେଳ ହେଇଛି ସେମିତି କିଛି ନାହିଁ।
ଛୁଆଖେଳ ଆଉ ନା କଣ ଆଚ୍ଛା ସବୁଠୁ ଅଧିକରେ କାହା କିଣା ହେଇଛି?
କଅଁ କହିଲୁ?
ସବୁଠୁ ଅଧିକାରେ କାହାକୁ କିଣା ହେଇଛି?
ନାଇଁ ସିଏ ଆଉ ଗୋଟେ ପିଲାଟାକୁ କିଣା ଅଛି ସିଏ ବି ଭଲ ଖେଳେ ଭଲ ବଲ ପକାଏ ସେ ଭଲ ବ୍ୟାଟ ମଧ୍ୟ ଚଳାଏ। ଯେହେତୁ ସିଏ ଭଲ ଖେଳେ ସିଏ କ୍ୟାପଟେନ ବି ମଧ୍ୟ ହେଇଛି। ସିଏ ଗୋଟେ ବାହାର ପିଲାଟେ ସାହି ଭାଇ ପିଲା ନୁହେଁ ସିଏ ଗୋଟେ ବାହାର ପିଲାଟେ ଆଉ।
ଆଚ୍ଛା।
ଆଚ୍ଛା ଠିକ୍ ହଁ ହଁ। ହଉ ସାଙ୍ଗ ହ୍ୟାଲୋ ମୁ କହୁଥିଲି ଆଉ ଆମେ ଯେତେ ଡେରି କରିବାନି ଯେତେ ଜଲଦି ଯାଇକି ତାଙ୍କ କାମରେ ଟିକେ ଯୋଗଦାନ ଦେଇକି ଆସିଲେ ଭଲ ହୁଅନ୍ତା ଆଉ ମୁଁ ହଁ
କାମ କରନ୍ତୁ ଆପଣ ଦଶ ପନ୍ଦର ମିନିଟେ ବାହାରିକି ଆସନ୍ତୁ ମୁଁ ବି ରେଡ଼ି ହଉଛି। କିଛି ଅସୁବିଧା ନାହିଁ ଯାଇ ପ୍ରସାଦ ଟିକେ ସେବନ କରିଦେଇ ଆସିବ ହେଲା।
ଯା ହଉ ମୋର ଗୋଟା ସାହାଯ୍ୟ କରିଦେଲି ହଁ ମୁଁ ରଖୁଛି ଆଁ।
ଆଜ୍ଞା ଆଜ୍ଞ ଆଜ୍ଞା।